ତୁ ଆଉ।
ହଁ କୁହ। ହଁ କୁହ।
ହଁ ଶୁଣାଗଲା?
ହ୍ୟାଲୋ ହଁ କୁହ ହଁ ହଁ ମତେ ଶୁଭ ହଉଛି ମୁଁ ହଁ କୁହ କହୁଛି ବା। ପାଠ ପଢୁଥିଲି ମୋର ବା ନୋଟ ଦେଇଛନ୍ତି ତ କମ୍ପ୍ଲିଟ ହଉନି ଆଉ। ହୁଁ କାଲି ଭିତରେ କମ୍ପ୍ଲିଟ କରିବାର ଅଛି ହୁଁ।
କମ୍ପ୍ୟୁଟର କରୁଛ ନା ଏବେ?
ହୁଁ ତାର ନୋଟ ଦେଇଛନ୍ତି ବା ହଠାତିଆ କାଲି କହିଦେଇ ଥିଲେ ପହରଦିନ କହିଥିଲେ କି ନୋଟ କରି ଦବା ପାଇଁ ତ। ଫାଷ୍ଟରୁ ଆସି ଗଲୁ ଆଉ ହୁଁ।
ଓହୋ କେତେ ମାସ ଏଇ କୋର୍ସ ଟା ତିନି ମାସ?
ହଁ ମୁଁ ଏବେ ଓସ ଓ ଏସ ସି ଆଇ ଟି କରୁ ଛି ତାପରେ ହଁ ତାପ ହଁ ତାପରେ ଡିଜିଟାଲ ପି ଜି ଡି ସି ଏ କରିବି ଆଉ।
ଓହୋ।
ହୁଁ।
ଆଜି କଣ ସବମିଟ କଣ କହିଲ?
ମୁଁ କହିଲି ଏଇଟା ସଇଲେ ମୋର ଓଡିଆ ଟାଇପ ପିଂ କରିବି ତାପରେ ପି ଜି ଡି ସି ଏ ମୋର ଗୋଟେ ବର୍ଷ କୋର୍ସ ପରେ ଯୋଉ ସାର୍ଟିଫିକେଟ ଦରକାର ନା ସେଥିପାଇଁ।
ହଁ ବେ ପି ଜି ଡି ସି ଏ କୋର୍ସ ତ ଗୋଟେ ବର୍ଷ ଆଉ।
ହୁଁ ହୁଁ।
ହୁଁ। ଓ ହୋ। ହଁ ସରିଲାଣି ଖାଲି ଝିଅକୁୁ ଅଧା ଖୁଆଇଛି ତ ଆଉ ଅଧା ଖୁଆଇବି ଆଉ।
ହୁଁ ହୁଁ।
ହୁଁ ହୁଁ।
ଆଉ ତମ ଦେହ ଭଲ ଅଛି?
ହଁ ହଁ ତମର?
ହଁ ଭଲ ଅଛି।
ଆଉ ଛୁଟିରେ କୁଆଡ଼େ ଯାଇନୁ?
ନା ନା ମୁଁ କୁଆଡ଼େ ଯାଏନି ବୁଲିବାକୁ। ଗୋପାଳପୁର।
ଓହୋ ହୋ ହଁ ହଁ। ହୁଁ ହୁଁ ସେ ପାଖରେ ପା କେତେ କିଲୋମିଟର ହବ ତାହେଲେ?
ଓ ହୋ ଏଇ ଚାରି କିଲୋମିଟର ପାଖାପାଖି ହବ।
ତମେ ସ୍କୁଟି ଚଲେଇ ପାର ନା ନାଇ?
ହଁ ହଁ ମୁଁ ଛୋଟବେଳୁ ମୁଁ ସବୁ ନିଜେ ନିଜେ ଶିଖିଛି ସ୍କୁ ଟି ସାଇକେଲ ସାଇକଲ ବି କା ରେ ଛିଡା ହେଇ ଶିଖିଲି ସ୍କୁଟି ବି ନିଜେ ବ୍ୟାଟେରୀ ସାଇକେଲ ଠୁ ଆରମ୍ଭ କରି ଚଲେଇଲି
ଓ ଭଲ କଥା ହୁଁ। କିଛି ବି ପ୍ରୋବ୍ଲେମ ହେଲା ବୋଲେ ଗାଡି ନେଇକି ଯିବ।
ହଁ।
ଆ ହଁ
ମୁଁ କୁଆଡେ ଯାଏନି ଆକ୍ଚୁଆଲି ମୋର ମୋ ଘରେ ନା ପପିଜ୍ ଅଛି। ଓକେ ମୁଁ ମୁଁ ତାକୁ ମୋ ଛୁଆ ଭଳିଆ ରଖେ ପୁରା ମାନେ ତାକୁ କେହି କିଛି ଯେମିତି ନ କହିବେ ସେମିତି। ତାପରେ ତାକୁ ଖୁଆ ପିଆବା ଠାରୁ ସବୁ କିଛି ଯେମିତି ବେବି ସମ୍ଭାଳିବା ଯେମିତି ତାଠାରୁ ବି ଅଧିକା କଷ୍ଟ ସିଏ ଖାଇବନି। ହଁ ସେ ଖାଇବନି ତାକୁ ଖୁଆଇବି। ଜବରଦସ୍ତି ତା ସେ ଚିଲଉଥିବା ଯାହାକୁ ଯାହା କହିବ ମୁଁ ଖୁଆଇବି ତାକୁ। ସିଏ ତାର ଯତ୍ନ ନବା ଆଉ ସିଏ ତାକୁ ଗରମ ହବ ସିଏ ଶୋଇ ଦିନ ରାତି ଏସି ଲାଗିବ ତାପରେ ରହିଖିଣା ଦେଖୁନ ଘରେ କେହି ନାହାନ୍ତି ବସିକି ଚିଲଉଛି ଆଉ ମୁଁ ଏଇନା ଉପରକୁ ପଳେଇଛି ମୋର ନେଟୱର୍କ ପାଉନି ବୋଲି। ଚିଲଉଛି ହୁଁ ତାକୁ କେହିଁ ଛାଡିକି ଯିବେନି ଯାହାହଲେ ବି ଘରେ ଜଣେ ଥିବେ ନହେଲେ ଶଇଲା। ସିଏ ରାଗିକି ଶୁଶୁ କରିଦବ ଖାଲି। ଖଟ ଉପରେ ନହଲେ ତଳେ ସୁୁସୁ କରିଦବ ରାଗିକି କ ପୋଛୁତା ଏମିତି ବେଳେ ବେଳେ ମାନେ ଚିଲେ ରାଗିକି କହିବାକୁ ଗଲେ ତଥାପି କିନ୍ତୁ ଚିଲେଇଲେ ମାନେ ତାକୁ କୋଉ ଶୁଶୁ ଲାଗିବ ନା ଯ ଶୁଶୁ ଥିବ ପେଟରେ ତ ସେଥିପାଇଁ କରିଦିଅ ଆଉ ଛୁଆ ଟା ଏବେ ଦି ବର୍ଷ ତାକୁ ହେଲା ଜଷ୍ଟ୍
ଓହୋ। ଛାଡିକି କୁଆଡେ ଯାଉ ନେଇକି କୁଆଡେ ଯାଅନି ବାହାରକୁ।
ହଁ ତାକୁ ବାହାର ମୁଁ ଗାଡିରେ ଯେତେବେଳେ ଯାଏ ତାକୁ ମୁଁ ବେଲଟ ମାନେ ମୋର ଗୋଟେ ଯେମିତି ବେବି ମାନଙ୍କୁ ପେଟରେ ଗୋଟେ ବେଲ୍ଟ ବନ୍ଧା ହେଇକୁ ଧରନ୍ତିନି। ଆଗରେ ସେ ବସନ୍ତି ଯୋଉ
ହଁ।
ମୋର ଗୋଟେ ବେଲ୍ଟ କିଣିଦେଇଛି ସିଏ ସିଟ ଟାଇପ ର ସି ମୋ ପେଟରେ ଏମିତି ଲଗାହବ ସେ ବେଲ୍ଟ ବ୍ୟାଗ ରେ ସେମିତି ବସେଇକି ମୁଁ ଚଲାଏ। ନିଏ ନହେଲେ ସାଙ୍ଗମାନେ କେତେବେଳେ ଚଲେଇବେ ସେ ଯାହାକୁ ଚିହ୍ନିଛି ସାଙ୍ଗମାନଙ୍କ ସହିତ ବସି ବସେଇକି ନିଏ ଆଉ
ଓଃ ବାହାର ଲୋକଙ୍କୁ ଭେଟନା ନା ଭେଟନ୍ତିନି?
ନାଇଁ ମାନେ ଯାହାକୁ ଟୋଟାଲ୍ ଚିହ୍ନି ନଥିବ ତ ତା ଦେଖେଇଲେ ଚିଲେଇବ, କିନ୍ତୁ ମାନେ ସେମାନେ ସୋଲ୍ ଜାଣିପାରନ୍ତି। କାହାର ଭଲ ଚଲ୍ କାହାର ଖରାପ ଚଲ୍ ସେମିତି ଚିଲାନ୍ତି ନି, ହୁଁ। ସେମତି ଆଉ ମୋ ମାନେ କିଏ ବି ଆମ ଘରକୁ ଆସନ୍ତିି, ଆମ ଘରୁ ତ କି ଆସିଛି ସମସ୍ତେ ତ ଚିହ୍ନେଇିଚି ସମସ୍ତେ ସ ଥରେ ଯାହା ହେଲେବି ଆସିଛନ୍ତି କିନ୍ତୁ ବାହାରୁ ବି ଯିଏ ଆସଥିବ ନା ମାନେ ଏମିତି ସୋଲ୍ ଯାର ଭଲ ସେ ଜମା ଚିଲେଇବନି, ସିଏ ଯେତେବି କେବେ ନ ଦେଖିଥିଲେ ବି ଚିଲେଇବନି।
ଓହୋ, ସେମାନେ ନ ଜାଣି ନ୍ତି ନା କିଏ ଭଲ। କଣ କହିଲ, କଣ କହୁଥିଲ?
ସାଇଡ଼୍ ଆବାସ୍ ଶୁଭା ଛି ସାଇଡ଼ ଆ
ହଁପା ସେ ସାଇଟ୍ ରେ ହଁ ମୋର ଦି ମିନିଟ୍ ରେ ଯାହାହଉଛି ସାଇଟରେ ସିନା କାମ ଚାଲିୁଛି ତ ଗୋଟେ ବସିଥିଲି ତ
ଶୁଣ ନେବେ।
କଣ ଏଥିରେ ଏଥିରେ ଶୁଭା ଯିବା କଥା ନୁହଁ ନା?
ହଁ, ଯୋଉ ଓହୋ, ମୋ ରୁମ୍ ମାନେ ମୁ ଯୋଉଠି ବସିଛି ସେଇଟି ନେଟୱାର୍କ ତମ ରୁମ୍ ରେ ଆସୁନି ତ?
ହୁଁ, ହୁଁ।
ଏବ୍ ଏବେ ଶୁଣାହଉଛି?
ହଁ ଏବେବି ଶୁଣାହଉଛି।
ହଁ ହଁ, ତା ନାଁ କଣ ଦେଇଚ?
ଡୁଡୁ, ତାକୁ କେହି କୁକୁର ଖାଇବେନି। କୁକୁର କହିଲେ ମାନେ ଅର୍ ସଇଲା, ଝଗଡା ମାନେ ଅ ଅଲଗା ପ୍ରକାର।
ହଁ ନିଜର ଛୁଆ ଭଳିଆ ଦେଖୁ। ଥୁବ ଯଦି, କିଏ କଣ ଡାକିବ ହଁ ଭଲ ଲାଗିବନି।
ମତେ ବି ସମତେ ପଚାରନ୍ତି କି ତା ନା କଣ ନାଁ କହିଦେବି ତାପରେ ଯଦି ସେକେଣ୍ଡ୍ ଟାଇମ୍ କହିବେ ଏମତି ତାପରେ ଯଦି ନା ମନେ ପଡୁନି ତମେ ମତେ ପଚାରିବ ତାପରେ ତାକୁ କହୁନ ଡାକୁନ। ନାଇଁ ସେମାନେ ଡାଇରେକ୍ଟ କହିଦେବେ ଯଦି, ସଇଲେ ଶୁଣିବ। ମୁଁ ଦିଇଥରରୁ ତିନିଥର କହେ, ତାପରେ ଆଉ କୁହେନି କି ଶୁଣେନି। ମୁଁ ତାକୁ ମୋ ଛୁଆ ମାନେ ସବୁ କିଛି ତା ପାଇଁ। ହୁଁ ହଉ। ସେ ଭାବିକି ରଖିଦେଇଛି ତାର କଣ ହବ ମୋର ବି ସେଇଦିନ କଣ ହବ ବୋଲି।
ଓହୋ ସେଥିପାଇଁ କୁଆଡ଼େ ହୁଁ ହୁଁ।
ହୁଁ। ଏସିିଟା ଲଗେଇଦେଲେ ଚୁପ୍ କିନି ବସିବ, ଏସିିଟା ଯଦି ନ ଲଗେଇବ ସେ ସେମିତି ଚିଲଉଥିବ କେହି ନାହାନ୍ତି ବୋଲି, ମୁଁ ଏହିକିନା ଆସିଛି।
ଉଁ ହୁଁ, ଏସି ଲଗେଇନୁ କି?
ଏସି ଟା ଲଗେଇନି ବା! ପଳେଇ ଆସିଛି ତ! ନା, ଲଗେଇନି ପଳେଇ ଆସିଛି ବା।
ଅ ଗରମ ବି ସେମାନଙ୍କୁ ବି ହବ ନା, ଆମକୁ ହଉଛି ମାନେ ତାଙ୍କୁ ହବନି କି?
ହଁ, ହଁ।
ହୁ, ହୁଁ।
ସିଏ ତାକୁ ବହୁତ୍ ଗରମ। ମାନେ କେବଳ ତାରି ପାଇଁ ହିଁ ଏ ସି ଲାଗେ।
ମାମା ରୋଷେଇ କରିଦେଇକି ପଳେଇଚନ୍ତିି?
ହଁ, ହଁ।
ଓହୋ, ହୁଁ।
ମାମା-ଆ ପୋଷ୍ଟାଲ୍ ଏବେ ଯାଇଛନ୍ତି ଆଉ। ମାମା ବାବା ଆଉ।
ବି ଜଣେ, ମାନେ ସେ ପୋଷ୍ଟାଲ୍ ଏଜେଣ୍ଟ କି?
ନାଁ, ନାଁ ସେ କାମ ସେ ଆଧାର କାର୍ଡ ଇଏ‌ ସିଏ ଅପ୍ ଡେଟ୍ ପାଇଁ ଆଉ।
ଆମର ମୋ ମାଉସୀ ଜଣେ ପୋଷ୍ଟାଲ୍ ଏଜେଣ୍ଟ ତ ହେଥିପାଇଁ ପଚାରଲି କି
ହୁଁ, ହୁଁ। ସେ ଏମିତି ଯାଇଚନ୍ତି। ବାବା ଆଜି ଘରେ ଥିଲେ, ବାବାଙ୍କର କାମ ଅଛି ତ!
ହଁ, ହଁ। ଏବେତ୍
ହୁଁ।
ଖରା ହଉଚି, ବାହାରକୁ ବାହାରିବାକୁ ବି ଇଚ୍ଛା ହଉନ ଏବେ, ଏଇ ଟାଇମ୍ ରେ।
ହଁ। ଏବେ ସେଇ ପୋଷ୍ଟାଲ୍ ବ୍ୟାଙ୍କ୍ ପାଇଁ ଏବେ ଏ ସି ଲାଗିଥିବ, କିନ୍ତୁ ଏଇ ଟାଇମ୍ ରେ ଖୋଲା ରହୁଛି ତ!
ହଁ ବା ସେୟା ଏଇ ଟାଇମ୍। ମୁଁ ଭାବେ ନେ ବ୍ୟାଙ୍କ୍ ଯାଇଛି ଖରାରେ ଚାଲିକି ଗଲି ଆସିଲା ବେଳକୁ ବର୍ଷା ପ୍ରବଳ। ପରଦିନ, ମାନେ ଭିତରେ ଅଛି ସାଙ୍ଗେ ସାଙ୍ଗେ ବର୍ଷା ପବନ ଜୋର୍ ରେ।
ହଁ, ବା ବ୍ୟାଙ୍କ୍ କାମ ଇଁ ସେମିତିଆ, ମାନେ ସେମାନେ ବହୁତ ଲେଟ୍ କରନ୍ତି କରିଆକୁ। ସେଁତି ବସିଥିବ
ହଁ, ଜାଣିଶୁଣି ସବୁ ଗମେଣ୍ଟ କାମ ଗୁଡା ସବୁ ଲେଟ୍ କରିବେ।
ହୁଁ।
ଗମେଣ୍ଟର ସବୁ କାମ ଜାଣିକି ଲେଟ୍ କରିବେ।
ମୋର ନେଟୱାର୍କ ପାଉ ନଥିଲା ବୋଲି ମୁଁ ଯାଇଥିଲି। ଆସିଲି ଏଇକ୍ଷୀଣା ଶୋଇଛି ଚୁପଚାପ୍ ଚିଲ୍ଲାଏ ସେ, ଚିଲ୍ଲାଏନି ମୋର ଫୋର୍ ଜି ଲସ୍ ହେଇଯାଇଥିଲା ତ ନେଟ୍, ହେଇଥିପାଇଁ ପଳେଇଥିଲୁ। ଆଇଲି ଯେମିତି ଶୋଇକି ପେଟ ଦେଖେଇକି ଦେଖଉଛି ଆଉଁସ ମତେ। କାଇଁ ଛାଡିକି ଯାଇଥିଲୁ? କାମୁଡୁଛି, କାମୁଡିବ ଜି ମାନେ ମୋ ହାତଟା କାମୁଡିକି ମୋତେ ଟାଣିବ ଖାଲି, କହିବ ଯାଆନି ଛାଡିକି, ଏମିତି କହିବ।
ଓହୋ, ହୋ, କାମୁ -କାମୁଡ଼େନି ସିଏ, କାମୁଡ଼ିବେନି ନାଇଁ।
ନାଇଁ, ମତେ ମାନେ ସେ ଯାହା ବି ସରକ କାମୁଡିବ କି! ସେମାନେ ସିଏ ଖାଲି ଅଲଗା ଟାଇମ୍ ରେ କାମୁଡନ୍ତିନି। ତାଙ୍କର ଅ କିଛି ମାନେ ଉଁ ତାଙ୍କର ଏବେ କୁର୍ମି ହେଲା ବଳେ ମଣିଷ ବି ଚିଡ଼୍ ଚିଡ୍ ହୁଏନି ନା!
ଅଫିସ୍।
ଯେତଳ ଦେହ ଖରାପ ହୁଏ, ମଣିଷ ବି ଚିଡ୍ ଚିଡ୍ ହୁଏ, ତାର ଯେତେଳେ କୁର୍ମୀ ହୁଏ, ପେଟରେ ପୋକ ଫୋକ କାମୁଡେ ନା। ତ ସେତେବେଳୁ ହିଁ ସେ ଚିଡ୍ ଚିଡ୍ ହୁଏ। ଖାଇଆ ଖୁଆଇଲେ କି ଯାହାବି ଚିଡ୍ ଚିଡ୍ ହବ ହେଲା। ତାକୁ ଦିନଉଠୁ ରାତି ସକାଳ ଯାଏ ସବୁ ମୁଁ ଖୁଆଏ। ସ କାଳେ ସେ ଖାଇବ ଏମତି ନର୍ମାଲ୍ ବିସ୍କୁଟ୍ ଅ ମାନେ, ନର୍ମାଲ୍ ବିସ୍କୁଟ୍ ମାନେ ଏମତି ଡଗ୍ ପେଡିଗ୍ରି ଏବେ ଟିକେ ତା ପାଇଁ ଆସିକି ବସ୍ତା ବସ୍ତା ଆମର ସବୁବେଳେ ବାବା ବସ୍ତା ବସ୍ତା ଆଣନ୍ତି ବାହାର ଡଗିସ ମାନଙ୍କୁ ଦିଆ ହୁଏ। ତାପରେ ଆଉ କିଛି ଡଗିଜି ମାନଙ୍କୁ ହଷ୍ଟେଲ ରେ ବି ରଖା ହେଇଛି ତ ତାଙ୍କର ହଁ ସେଠି ରଖା ହେଇଛି ସେଠି ତାଙ୍କର ପଇସା ଯାଉଛି ସେଠି ବି ଯାଉଛି ବସ୍ତା ବସ୍ତା ଜିନିଷ କିନ୍ତୁ ଆ ପାଇଁ ଆସିଲେ ସେି ଖାଏ ହଁ ଡଗ୍ ମାନଙ୍କ ପାଇଁ ମାନେ ସେ ପର ନଥାଏ କି ତାଙ୍କ ପାଇଁ ଯିଏ ରଖିବ ତାଙ୍କ ପେଟ କୁ ପଇସା ଦେଇକି ରଖିବ ଆଉ।
ସେମିତି ଏ ମାସକୁ ତିନି ହଜାର ଟଙ୍କା ରଉଛନ୍ତି ହଁ ହୁଁ ମାସ ନା ମାସକୁ ତିନି ହଜାର ଟଙ୍କା ନେବେ ଏମିତି ଆଉ।
ହ ମୁଁ ଜାଣିନଥିଲି।
ନାଇଁ ନାଇଁ ସେମାନେ ଘରେ ତ ରଖିଯିବ ନର୍ମାଲ ମାନେ ନ ଆମେ ରଖିଛୁ ବିଦେଶୀ ବାଲା ଯୋଉ ପୋମେରିଆାନ ରଖିଛି ଆଉ ବାହାରେ ଯୋଉଗୁଡା ଛଡା ହେଇଛି ହଷ୍ଟେଲ ରେ ସେଇଟା ହଉଛି ଉ କଣ କହିଲେ ଦେଶୀ ଡ ଗୁଡା ବାହାର ସ୍ତ୍ରୀ ଡ ତାକୁ ରଖା ହେଇଛି ଆଉ ସେଇଠି ହଷ୍ଟେଲରେ ଆଉ ସେମାନେ ପୁରା ଦେଖା ହଉ ପୁରା ଲାବୋରେଟରୀ ଭଳିଆ ଖାଇ ପିଇକି ପିଟିକରି ପୁରା ଦେଖା ହାଉଛନ୍ତି ସେଇଭଳିଆ ତାଙ୍କୁ ସେଇଟି ରଖା ହେଇଛି ଆଉ। କୁନ୍ତି ଇଏ ଖାଏନି ନର୍ମାଲ ଫିଟି ଫିଟି ବିସ୍କୁଟ ଖାଇବ ସକାଳେ ପାଣିରେ ବୁଡ଼େଇ କି ଦିଆ ହବ ସେମିତି ଖାଇବନି ପୁରା ନରମ ହବ ଚୋ ଗୋଳେଇକି ତାକୁ ଦିଆହବ। ସେମିତି ଆଉ ସନ୍ଧ୍ୟା ତାପରେ ଦିନ ବେଳା ର ଭାତ ଦହି କି ଭାତ ଚିକେନ ଭାତ ମଟନ ଭାତ ମାଛ
ଓହୋ।
ଏମିତି ହେଇକି ଖାଇବ ଯାହା ଆଗରୁ ଖାଉଥିଲା।
ହଉ ଆଉ ଥରେ କାଟିକି ନା ଆଉ ଥରେ ଫୋନ କରିଛି ହେଲା।
ଆଉ ଥରେ କରିଦେବି।
ହଁ ହଁ ଥରେ କର ଭଲ ହଁ ବାଏ।